ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି ମ୍ୟାଡ଼ାମ୍?
ଏଠି ବସିଛି ଆଉ କଣ କରିବି।
ଅଁ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ସବୁ?
ତାପରେ ହଉଛୁ ଶାଶୁ ଆ ମୁଁ ବାଇସ ଅଛି। ଆଉ ମୋ ତିନି ବର୍ଷ ହେଲାଣି ବାହାଘର ହେଲାଣି। ମୋର ଗୋଟେ ଛୋଟ ଝିଅ ଏଇ ପାଞ୍ଚ ମାସ ରେ ହେଇଚି। ଆମେ ଆମ ସ୍ୱାମୀ ସ୍ତ୍ରୀ ଝିଅ ହେଲୁ ତିନି ଜଣ, ଆମ ଶାଶୁ ଅଛନ୍ତି ଆଉ। ଆମ ଶଶୁର ଏକ୍ସପାର୍ଡ କରିଯାଇଚନ୍ତି।
ହାପି ଫାମିଲି
ହୁଁ, ଛୋଟ ପରିବାର ଆମର। ହଁ, ଆମର ଯୌଥ ପରିବାର ନୁହଁ, ବଡ଼ ପରିବାର ନୁହଁ।
ଛୋଟ ପରିବାର ଖୁସି ପରିବାର।
ସୁଖୀ ପରିବାର। ଆପଣଙ୍କର? ଆପଣଙ୍କର ଘରେ ସବୁ କିଏ କିଏ ଅଛନ୍ତି?
ଆପଣଙ୍କ ମୋ ସ୍ଵାମୀ, ପୁଅ ଦି ଜଣ, ମୁଁ ଚାରି ଜଣ ଆଉ।
ଆପଣଙ୍କର ବି ସେଇ ଛୋଟ ପରିବାର ଆଉ।
ହଁ। ଆ, ଶାଶୁ ତ ଏବେ ଥିଲେ, ଏଇ ଆଠ ନଅ ଦଶ ମାସ ହେଲାଣି ଏକ୍ସପେକ୍ଟ କରିଗଲେ, ବାପ୍ ବାପା ଆଗେ ପଡେଇଥିଲେ ଶଶୁର। ଆଉ ବୋଉ ଏଇ ନଅ ଦଶ ମାସ ହେଲାଣି, ଏକ୍ସପେକ୍ଟ କରି ଯାଇଚନ୍ତି।
ହୁଁ, ହ, ଆଛା ଆଛା।
ବୋଉ ଥିଲେ ଟିକେ ସାହାଯ୍ୟ ହଉଥିଲେ ଆଉ, ବୋଉ ଗଲା ଦିନରୁ ମୁଁ ଟିକେ ହଇରାଣ ହଉଚି। ଏକାଟା ଘରେ ଆଉ।
ହଁ, ଏକୁଟିଆ ହେଇଗଲେ ହେବ, ଛୋଟ ପରିବାର ତ, ସେଇଟା ଅସୁବିଧା ଆଉ। ଘରେ ଯଦି ଜଣେ କିିଏ କମି ହେଇଗଲେ, ତାହେଲେ ଅସୁବିଧା ହେବ। ସମସ୍ତେ ଥିବେ କିଛି ଅସୁବିଧା ନାହିଁ, ଜଣେ ଯଦି କମିଯିବେ, ତାହେଲେ ଆଉ ଭାରି ଅସୁବିଧା ହବ।
ହଁ, ଟିକେ କୁଆଡେ ଯାଇପାରୁନି, କି କିଛି ନାଇଁ, ଦେହ ପା ଭଲ ମନ୍ଦ କି ବନ୍ଧୁବାନ୍ଧବ ଟିକେ କୋଉଠି ଗଲେ, ହଇରାଣ, ଏକୁଟିଆ ଟା କଣ କରିବି? ଘରଦୁଆର ଛାଡିକି ଯାଇପାରୁନି ଆଉ।
କଣ କରିବା ଆଉ, ଛୋଟ ପରିବାର ହେଲେ ତ, ସେଇଆ ହିଁ ହବ ଆଉ।
ହୁଁ।
ଆଉ କେମିତି କଣ ପରିବାର ଆପଣ ଚଳାନ୍ତି? ଆପଣଙ୍କ ଫ୍ୟାମିଲି କେମିତି କଣ ହେ ହାଣ୍ଡେଲ କରନ୍ତି?
ସ୍ୱାମୀ ତ ବାହାରେ ପ୍ଲାଣ୍ଟରେ ରହୁଚନ୍ତି, ଆଉ ଛୁଆ ଦିହାଙ୍କେ ତାଙ୍କର ଅ ହଁ ବଡ଼ପୁଅ ତାର କେଉଁଝରରେ ପଢୁଥିଲା, ଏବେ ସରିଯାଇଚି, ତାର ଜବ୍ ଅଫର ଆଇିଲଣି ଜଏନିଙ୍ଗ ଲେ ଲେଟର ଆସିଲାଣି, ଯାଇନି ଯିବ।
ଆଛା।
ସାନ ପୁଅ ତାର ପ୍ଲସ୍ ଟୁ ସରିଗଲାଣି। ଏଇ ପରୀକ୍ଷା ରେଜାଲ୍ଟ ବାହାରି ସାରିଲାଣି ତ, ଏଇ ସାର୍ଟିଫିକେଟ ବି ଆଣି ସାରିଲାଣି। କଣ କଉଠି ପ ପକେଇଚି ଫର୍ମ ଦେଖିଆ, ପକେଇଚି ଇ ଇ ଇଏରେ ଡିପ୍ଲୋମା ପକେଇଚି, ଦେଖିବା କୋଉଠୁ ଆସୁଚି କଣ, ଆସିଲେ ତାପରେ କରିବା ଦେଖିବା ଆଡମିସନ କୋଉଠି କରିବା ଆଉ।
ଓ ଓ ହୋ।
ଆଉ ତା ବାପା ତ ବାହାରେ ରହୁଚନ୍ତି, ସେ ଏକା ମୁଁ କରେ, ସବୁ ମ୍ୟାନେଜ କରିବାକୁ ସେମି ପଡୁଚି ଆଉ କଣ କରିବା, କଷ୍ଟ ହଉଚି ଟିକେ
ହଁ, ଘରକୁ ନେଇକି ଚଳେଇବା ଭାରି କଷ୍ଟ ଆଉ।
କଣ କରିବା ଆଉ, ଘର ବାହାର ଗାଈ ଗାଈ ଦିଟା ଅଛନ୍ତି ଛୁଆଙ୍କ ଧନ୍ଦା। ବନ୍ଧୁବାନ୍ଧବ ଭଲ ମନ୍ଦ ସେଥିରେ ସବୁ ଏକା ମ୍ୟାନେଜ କରିବାକୁ ପଡୁଚି ଆଉ।
କଷ୍ଟ ହଉ ପଛେ କରିବା ପାଇଁ ପଡିବ ଆଉ।
ପଡିବ ଆଉ କଣ କରିବା ଛୁଆଙ୍କ ପାଇଁ ତ ସବୁ ସହିବାକୁ ପଡିବ ଆଉ କଣ କରିବା।
ଆଉ ଛୁଆ ବଡ ହେଇଗଲେଣି ୟାପରେ ଧୀରେ ଧୀରେ କଷ୍ଟ ସରିଯିବ ଆଉ। ଅପେକ୍ଷା ର ଫଳ ମିଠାଆଉ।
ଦେଖିଆ ଅପେକ୍ଷାର ଫଳ ମିଠାଆ ଛୁଆ ଦେଖିଆ କଣ କରୁଚନ୍ତି ଆଉ ଅପେକ୍ଷା ଖାଲି କରିବାକୁ ପଡିବ ଆଉ କିଛି କରିବାର ଆମର କଣ ଅଛି କି ଆଉ
ଟିକେ ଭଲ ନାହିଁ ତ ପରିବେଶ ଟିକେ ଖରାପ ହଉଚି। ଆମ ବଡଶଶୁର ଜଣେ ତାଙ୍କ ଦେହ ବହୁତ ଅସୁସ୍ଥ ହେଇଯାଇଚି। ଆଉ ସେ ବୟସ୍କ ଲୋକ ହେଇଯାଇଛନ୍ତି ତା ପରେରେ ବି ସେ ପଢି ଯାଇଛନ୍ତି ଯେହେତୁ ସେ ଗୋଟେ ଘରର ସଦସ୍ୟ ଥିଲେ ସେଥିପାଇଁ ଟିକେ ଭଲ ଲାଗୁନି ମନ ବି ଟିକେ ଭଲ ନାହିଁ ତାଙ୍କ ଦେହ ବହୁତ ଖରାପ ହେଇଯାଇଚି।
ଦେହ ତ ପରିବାର ଜଣେ ଅସୁସ୍ଥ ହେଲେ ସେଇଠି ତ ମନ ଟା ସେଇଠି ଲାଗି ରହିଥିବ।
ନି
ଆଉ କାମ ଦାମ କରିବାକୁ କିଛି ଇଚ୍ଛା ହବନି ଖାଇବାକୁ ଇଚ୍ଛା ହବ ନା କରିବାକୁ ଇଚ୍ଛା ହବ ନା ରୋଷେଇ କରିପାରିବ କିଛି କରିପାରିବନି।
ହୁଁ କାମ କରିବା ପାଇଁ ଇଛା ହଉନି ଆଡେ ୟାପରେ ବି ତାପରେ ବି ମୋର ଗୋଟେ ଛୋଟ ଛୁଆ ଆଉ ଛୁଆ ଟା ଅଛି ତାକୁ ଯାହାହେଲେ ଟାଇମ ଦବା ପାଇଁ ପଡିବ। ଆମ ବାବୁ ରୁହନ୍ତି ସିଏ ବି ସେ ପ୍ଲାଣ୍ଟ ରେ କାମ କରନ୍ତି ତାଙ୍କୁ ସିଏ ବି ଖାଇବା ପିଇବା ପାଇଁ କରିବା ପାଇଁ ପଡିବ ସି ବି ଡିଉଟି ଯାଉଛନ୍ତି ତାଙ୍କ ପାଇଁ ବି କରିବା ପାଇଁ ପଡିବ ଆମ ତ ଧର ସ୍ତ୍ରୀ ଲୋକଙ୍କ ପୁରା ରହିଗଲେ ଯେମିତି ଯାହାହଲେ ଚଳିବ ପୁଅ ପିଲାମାନେ ସିଏ ଆସିବେ ଅ ସିଏ ଯାହାହଲେ ଉପସ ରହିବେ କି ତାଙ୍କ ପାଇଁ ଯାହାଲେ କରିବା ପାଇଁ ପଡିବ। ଆଉ ଜଣେଆଡେ ବନ୍ଧୁବାନ୍ଧବ ସମସ୍ତେ ଆ ଆସୁଛନ୍ତି ଯାଉଛନ୍ତି ଏମତି ଆଉ ଆଉ ସକାଳୁ ଦୈନନ୍ଦିନ କାମ କେମିତି କଣ ଚାଲେ କେତେଟାରୁ ଉଠନ୍ତି? କେମିତି କଣ କରନ୍ତି ସକାଳୁ ଦୈନନ୍ଦିନ କାର୍ଯ୍ୟକ୍ରମ ଟା କେମିତି କଣ ଷ୍ଟାର୍ଟ ହୁଏ ଆପଣଙ୍କର?
ମୁଁ ପ୍ରାୟ ଏ ସବୁଦିନି ଇ ଚାରିଟା ପୂର୍ବରୁ ଉଠେ
ହଁ।
ସବୁଦିନ ପ୍ରାୟ ଯଦି ଆଜି କଣ ଅଧିକ ପୂଜା ପର୍ବ ଅଛି ତାହେଲେ ଏ ଦିଟା ସାଢେ ଦିଟା ବେଳୁ ଉଠିବି।
ହଁ ହଁ।
ଉଠିକି ଇ ଆଗେ ଘର ଓଳେଇବି ଘର ଓଳେଇକି ତାପରେ ଗୋବର ପାଣି ପକ ପକାଇବି ତ ବାହାର ଓଳେଇବି ଗାଈ ଦିଟା ଅଛନ୍ତି ଗୋବର ପୁରେଇବି ଲାଟିନ୍ ଟିକେ ଯିବି ତାପରେ ଆସି ବ୍ରଶ କରିବି ବ୍ରଶ କରିକି ଏକାଥରେ ଲୁଗାପଟା ବାହାର କରିକି ଯାଇଥିବି ପଦାକୁ ଆଉ ଝାଡା ଆସିକି ମାନେ ଲାଟିନି ଆସିକି ସେ ଘରେ ଆଉ ପସେଇନାଇଁ ମୁଁ
ହଁ ହଁ।
ଆଉ ଏକାଥରେ ସେ ସେ ଲୁଗାପଟା ବାହାରେ ଖୋଲି ଦେଇକି ବାଲ୍ଟି ବାଲ୍ଟି ଖୋଲି ଦେଇଥିବି ବାହାରେ ଟିଅଲ୍ ଅଛି ସେଇ ଟିଏଲରୁ ପାଣି ମାରିକି ଗାଧୋଇକି ଏକାଥରେ ଲୁଗାପଡା ଧୋଇକି ଘରକୁ ଆସିବି।
ହଁ ହଁ।
ଘରକୁ ଆସିବି ଘରେ ପିନ୍ଧା ପୁନ୍ଧି କରିକି ତାପରେ ପାଣି ଆଣିବି, ଛୁଆମାନେ ଶୋଇଥିବେ ଠାକୁର ପୂଜା କରିବି। କରିକୁରେଇକି ଛୁଆମାନେ ଉଠିକି ଯିବେ ତାଙ୍କର ଯିବେ ଲାଟିନ୍ ଫାଟିନ୍ ଯିବେ ବ୍ରଶ କରିବେ। ତାପରେ ରେ ଆସିଲେ ଯେ କଣ ଖାଇବେ ଜଳଖିଆ କିଏ କଣ ଖାଇବ? ଛୁଆ ଦିହାଙ୍କର ଦିଟା ଅ ଅଲଗା ଅଲଗା ମାନେ ଇଏ ଅଲଗା ଖାଇବ ସିଏ ଅଲଗା ଖାଇବ।
ହୁଁ ହୁଁ।
ଜଣେ ମାନେ ଗୋଟେ ଜିନିଷ ଖାଇବନି।
ଚା ଫା ଆଉ କରନ୍ତିନି।
ଚା ଆଉ ମୁଁ ପିଉନି ଆଉ ବର୍ଷେଠୁ ପରେ ହେଲାଣି ଛାଡିଦେଲିଣି।
ହଁ, ହଁ।
ଏ ବୋଉ ସେ ଶାଶୁ ମା ଥିଲା ବଳେ ସେ ପିଅନ୍ତି ତାଙ୍କ ପାଇଁ ସବୁଦିନ ଭୋରୁ ଆଗେ ଚା କରିଦିଏ ପଦାରେ ଗୋଟେ ଗ୍ୟାସ୍ ଅଛି ଆମର, ସେ ଗ୍ୟାସ୍ ଚା କରିଦିଏ ତାଙ୍କୁ ଦେଇଦିଏ ମୋର କାମ କରେ ସିଏ ଗଲା ଦିନରୁ ଚା ଆମର କିଏ ପିଉଛି ଛୁଆ ତ ଆଜିକାଲି ଛୁଆ ତ ଚା ପିଉନାହାନ୍ତି- ଆଉ ମୁଁ ବି ଚା ଛାଡି ଦେଲିଣି ଚା ପିଉନି ଆଉ।
ଏରା କହିଲେ ଦେହ ଖରାପ ହବ ଚା ରକ ପେଟ ଫେଟ ନାଡ ଫାଡ ପୋଡିଯିବ ଇଏ କରିବ ସବୁ ଏମିତି କଥ ଥା ବାର୍ତ୍ତି ହେଲେ ତ।
ଆଚ୍ଛା।
ଦିଏ, ମୁଁ ଚା ଛାଡିଦେଲି ତାପରେ ହେରା ପିଇଲେ ଗ୍ୟାସ ହଉଛି ଚା ଟା ପିଇଲେ ପେଟରେ ଗ୍ୟାସ୍ ହଉଛି। ସେଥିପାଇଁ ମୁଁ ଛାଡ଼ିଦେଲି, ତାପରେ ଛୁଆ ମାନେ ଆସିବେ ଯାହା ଜଳଖିଆ ପତ୍ର କରିବି। ସାନ ପୁଅ ଆଗେ ଖାଇବ ବଡ଼ପୁଅ ଟିକେ ଡେରିରେ ଉଠେ ଛଅଟା ସାଢ଼େ ପାଞ୍ଚଟା ଏମିତି ଉଠିବ ଉଠିଲେ ସିଏ ଆସିଲେ ବ୍ରସ୍ କରି ତାପରେ ଯାଇ ତାକୁ ଖାଇବାକୁ ଦେବି। ସେ ଖାଇବ। ସେ ଖାଇସାରିକି ଇ ତାକୁ ଯିବି ତାପରେ ପାଣି ଆସିବ ଆମର ଟ୍ୟାବ୍ ବୋରିଙ୍ଗ ପାଣି ଆସୁଛି।
ହୁଁ ହୁଁ।
ବୋରିଙ୍ଗ୍ ପାଣି ଆସୁଛି। ତାପରେ ସେଠି ସଫାସଫି ଲୁଗାପଟା ଛୁଆଙ୍କର ଯାହା ଥିବ ତାକୁ ହବ। ହେଇକି ପାଣି ସବୁଆଡେ ବାହାରେ ଛୁଆଙ୍କ ପାଇଁ ଗାଧୋଇବା ପାଇଁ ଫିଲ୍ଟରରେ ରୋଷେଇ ଘରକୁ ସବୁ, ଏମିତି ଯୋଉଠି ଯାହା ରଖିବା କଥା ତାକୁ ପାଣି ଘଣ୍ଟେ ଖଣ୍ଟେ ଲାଗିବ। ତାକୁ ରଖିବି, ରଖି ରୁଖାକି ତାପରେ ଯାହା ରୋଷେଇ ପତ୍ର ଉପରକୁ ଯିବି ଆଉ।
ହୁଁ। ହ ରୋଷେଇ ଆରମ୍ଭ ହବ ଆଉ।
ହଁ ରୋଷେଇ ଯାହା ଦର୍ ସେ ଭଜା ଆଗେ ହବ ସକାଳ ଆଗେ ଛୁଆ ସେଇ ଦଶ ଟା ସଧୁ ବେଳକୁ ଖାଇବେ ପଖାଳ ଦିଟା ଆଗେ ଖାଇବେ। ଆମର ଟିକେ ପଖାଳ ଖାଉ ଆମର ଟିକେ ଭାତ ପ୍ରିୟ ଆମର।
ହଁ।
ଜଳଖିଆ ଯେତେ ଖାଇଲେ ବି ଭାତ ଦିଟା ନ ଖାଇଲେ ଆମର ହବନି।
ହଁ, ଓଡିଆ ମାନେ ଆମେ ତ ପଖାଳ ଆମର ପ୍ରିୟ ଆଉ।
ହଁ ପୋଡା ପୋଡି ଟିକିଏହବ ସବୁ କଥା ସେଇ ଭଜା ଟିକିଏ ହବ ନା ଶାଗ ଟିକିଏ ହବ ହେଲେ ଆଗେ ପଖାଳ ଦିଟା ଖାଇବେ ତାପରେ ଗରମ ପାଇଁ ରୋଷେଇ ହବ ପୁଣି ଦିଟା ବେଳକୁ ଖାଇବା ପାଇଁ ରୋଷେ ଷେଇ ହବ ଆଉ
ଆ ଦିନ ଆରମ୍ଭ ହୁଏ ଆଗେ ସେଇ ରାତି ସାଢେ ତିନି ଚାରି ରୁ।
ଆଚ୍ଛା।
ରାତି ପାହିଲା ବେଳକୁ ଆମର ବାସି କାମ ନଥିବକି ଆଉ ମାନେ ଇଏ କଣ ସେଇଥିରେ ପୁଣି ମର୍ଣ୍ଣିଙ୍ଗ ୱାର୍କ ଟିକିଏ ଯାଏ କାମ ସାରିକି ଯଦି କୋଉଦିନ ପୂଜାପୂଜି ଟିଏ ନାହିଁ ଧର ଓ ସେଇ ପାଞ୍ଚଟା ଛଅଟା ସୁଦ୍ଧାରୁ ପୂଜା କଲେବି ଚଳିବ।
ଆଚ୍ଛା।
ଆଉ ଚାରିଟା ସାଢେ ଚାରିଟା ବେଳକୁ କାମ ସରିଯାଏ। ଆଉ ଏକାଥରେ ବ୍ରଶ ଧରିକି ମର୍ଣ୍ଣିଙ୍ଗ ୱାର୍କ ପଳୁଏ। ମର୍ଣ୍ଣିଙ୍ଗ ୱାର୍କ କରିକି ଆସିକି ବ୍ରଶ କରିକି ଏକାଥରେ ସିଆଡୁ ଆସିକି ଧୋଇକି ତାପରେ ଗାଧେଇବି।
ଏମିତି ଆଉ
କାମ ସାରିକି କାମ ସାରିବାଟାହିଁ ଭଲ ଯେତେ ଜଲଦି ଉଠିକି କାମ ସାରିଦେଲ କାମ ଶୀଘ୍ର ଶୀଘ୍ର ସରିଯିବ। ଆଉ ସକାଳ କାମଟା ଦେହ ପାଇଁବି ଫୁର୍ତ୍ତି ଫୁର୍ତ୍ତି ଲାଗିବ କରିବା ପାଇଁ
ହଁ।
ଆଉ ଖାଇନାହାଁନ୍ତି ତାହେଲେ।
ନାଇଁ ଖାଇନୁ ସେଇ ପୁଅ ଅଛି ଜଣେ ଛାତ ଉପରେ ଏଠି ଘରେ ଗରମ ହଉ ଛି ବୋଲି ବସିଛି ତାକୁ ଡାକିବି ଯାଉଚି ଖାଇବା ପାଇଁ ସିଏ ଖାଇବ ସାନପୁଅର ମୋର ଖାଇବୁ।
ସମସ୍ତେ ସାଙ୍ଗ ହେଇ ଖାଆନ୍ତିନା ଅଲଗା ଅଲଗା
ନାଇଁ ଆମର ମାଛ ସବୁ ଆମର ସ୍ୱାମୀବି ଆସିଲେବି ଆମେ ଏକାଠି ଖାଇଦଉ।
ଆଚ୍ଛା।
ସେ ବାପା ପୁଅ ତିନି ଜଣଙ୍କୁ ସେ ବାପ ଛୁଆ ତିନି ଜଣଙ୍କୁ ପୁଅଙ୍କୁ ଦେଇଦେବି ତିନି ଜଣଙ୍କୁ ସିଏ ଖାଇବେ ମୁଁ ସେଇଟା ତାଙ୍କ ପାଖରେ ଆଣିକି ଖାଇଦିଏ ଆଉ
ହଁ ସେ ଖାଇଲେ ଭଲ
ହଁ ଆମର ସବୁ ସାଙ୍ଗ ହେଇ ଏକାଥରେ ବାଢିକି ଆଣିକି ଖାଇଦଉ।
ହଁ ଏଖାଟି ଅଛ ସମସ୍ତେ ମିଳି ମିଶି ଖାଇଦେଲେବି ଭଲ। ଖାଇବା କମ ସମୟରେ ଖାଇବୁ।
ଆଜ୍ଞା ଆଜ୍ଞା
ତାହେଲେ ଯାଆନ୍ତୁ ଖାଇବେ ମୁଁବି ଯାଉଚି ଖାଇବି ଆଉ
ହଉ